ହଁ ଲୋକ। ହଁ ଆଲ ତ ଏତେ ଦିନ ପରେ କେମିତି କଲ୍ କଲୁ।
ଆଉ କ କରନଥିଲି ଟିକେ ବ୍ୟସ୍ତଥିଲି ଆଉ।
ବୋପଲୋ ତୁ ଏତେ ଦିନ ପରେ ତୋର ମନେ ପଡିଛି ତାହେଲେ ଅଛି ଆଉ ନାଇଁ କି।
କଣ କରିବି ବ୍ୟସ୍ତ ଥିଲି କରିପାରୁନଥିଲି ଫୋନ ଆଉ।
ହଁ ତୁ ତ ବେଶୀ ବ୍ୟସ୍ତ ଲୋକଟା ଆଉ। ତୁ ତ ଏକୁଡିଆ ତ ଶାଶୁ ଘରେ କାମ କରୁଛୁ ଆଉ କେହି କାମ କରୁନାହାନ୍ତି।
ଶାଶୁ ଘର ପ୍ରବଳ କାମ।
ହଁ ତୁ ତ। ସବୁ କରିୁଥିଲୁ ଆମେ ବାପ। ଘରେ କିଛି କାମ କରୁନୁ ତୁ ଏକୁଟିି ହିଁବୁ କାମ କରୁଛୁ।
ବା ହ ଜାଣିଲି ତା ପରେ।
ହଁ ମୁଁ ବାହାାନ ହେଇକି ବହୁତ କାମ ଯାଇଲିଣି ହେଲା ତୁ ଏତିକି ଶିଖିନଥଥିଲୁ।
ହଁ ହଁ କାମ ହ ସକାଳଳେ ଟ ଶୁଣି।
ତୁ କାମ କଥା ତୁ କଣ କଣ ପିଠା ଦେଖା ଶିଖିଛୁ ଦେଖା ତୁ। ତ ବାହା ହେଇଛୁ ତୁ କେତେ ଶାଶୁ ଘର କରିକି ଦଉଛୁ କି ସେ ଦଉୁଁ ଟେ ଜାଣିଦେବୁି କି ତୁ କି ପିଠା ସିଖିଛୁ ମତେ କହିଲୁ।
ମୁଁ ସବ୍ ପ୍ରକାର ପିଠା ଶିଖିଥିଲି।
କଣ କହ ନାର କଣ କହ।
ହ ମୁ କାକେରା ଆରିସା ଆଉ ମଣ୍ଡା ପିଠା ଆଉ ପୋଡ ପିଠା ଆଉ କଣ ମନ ହଉଛି ଆଉ କହିବ ସେଇଭଳିଆ ପିଠା ସବୁ ଆଉ।
ହଁ କି ତାହେଲେ ସବୁଛି କିଛି ନା ହେ କି। ଦେ ସେ ଯେ ଚାଉଳ ଗାଗଲାଟା କେମିତି ହୁଏ ମତେ ଟିକେ। ତୁ କହିଲୁ ଦେଖା ଟିକେ।
ଚାଉଳ କା ଯୋଉ ମଣ୍ଡା କଥା କହିଲୁ ଧଳା ଧଳା।
ନାଇଁ ମୁଁ ମୁଣ୍ଡଟା ନୁହେଲୁ ହଁ ଛଣା।
ଛଣା ସୁଝର ହୁଏ ଚାଉଳ ବି ହଉଛି ଚାଉଳ ଜତାା ହେଇକି ଚୁନା କରିକି ଜନ୍ତିବ ପାଣି ଦେଇ ହବ ନହେଲେ ଡାଇରେକ୍ଟ ଗ୍ରାଇଡିଙ୍ଗ କରିକି ଜତି ହବ ଯତାାଣଟା ତାପରେ ତାକୁ ଫ କରିକି ତାରେ। ବିଷ ହଉ। ଛାଣିବା।
ଓହୋ ହଁ ତାହେଲେ ଶିଖିଛୁ ବୋଧେ ମୁଁ କହିଲି ତ ଶିଖିଲୁ ଶିଖିୁ। ଯୋଗି ନାଇଁ ମିଚର ହଲି। ପବନ ଦେଇକ କହୁଛି କେହିଣି।
ବି ତା ଶିଖି।
ହଁ ହଁ ଭଲ ଆଉ ଆଉ ତୁ ଖାଲି ଶିଖିଲେ ହବନିଲୋ ଝିଅ ଆଉ କୋଉଦିନ କରିକି ବି ଆଣ ମୋ ପାଇଁ
ହଁ ନେଇକି ଯିବି
ଆଉ କୋଉ ଦିନ ଆସୁଛୁ କହିଲୁ ଆମ ଗାଁ କୁ
ଆ
ହୁଁ ହଁ ହଁ ହଉ ତୁ ଆସ ସେ ଖୁଦରୁକୁଣୀ କୁ ଆସ ହେଲା ଖୁଦରୁକୁଣୀ ଆସିଲାଣି
ଖୁଦୁରୁକୁଣୀ
ହୁଁ
ହଁ ଖୁଦରୁକୁଣୀ ଗଲା ହବ ଖୁଦରୁକୁଣୀ ଆଉ ରହିଲାନି ପୁଣି ଗଲାଭଳି ଖୁଦରୁକୁଣୀ କଣ କେମିତି କଣ ହଉଛି କଣ ବଡ ଆକାରରେ କରୁଛ ନା କଣ
ହଁ ତୁ ତ ଜାଣିଥିବୁ କି ତୁ ତ କିଛି ଜାଣିନୁ କଣ ତିନି ବର୍ଷ ହେଲା ବାହାହେଇକି ପଳେଆଇଲୁ ସେ ଜାଣିପାରୁନି କେମିତିଆ କୋଉ ଆକାରରେ ଗୋଲ ହଁ ତୁ ବାହେଈ ଥିଲା ବେଳେ ଭଲ କରୁଛୁ ତୁ ଥିଲାବେଳ ଆମକୁ ସବୁ ହଇରାଣ କରୁ ସେଥିଲାଗି ଆମେ ଏଇ ବର୍ଷ ଭଲ କରିଛୁ ଯଦି ଆସିବୁ ଆସେ ନହେଲେ ନାଇଁ ଆଉେ ଡାକିଦଉଛି ଆଗୁଆ ଟିକେ ଆଉ ପୁଣି କହିବୁ ଆଉ ସାଙ୍ଗଟା ହେଇକି ଡାକିଲାନି
ଏ ବର୍ଷ କଣ ଡିଜେ ଫିଡେ ଆଣି କରିବନା କଣ
ଡିଜେ ପାଇଁ ତୁଦଉନୁ ପଇସା ତୁ ଦେ ତୁ ତ ଅଧିକ ପଇସା ଅଛି ଭାରି ଦେଖେଇ ହଉ ଦେ ତୋ ପଇସା ଦେ ଆମେ ଡିଜେ ଆଣିବୁ
ସେ ଦେଖିବା ଆଉ ଏଇରା କର ଆରମ୍ଭ କର ମୁଁ ଦେବି ଆଉ
ହଁ
ମୁଁ ଖଲି ପାଞ୍ଚହଜାଏ ଦେଇଦେବି ଭୋଜିରେ ସବୁ ହେଇଯିବ ତମେ ଆଉ କଣ ଦବ ସବୁ
କୋଉଠି ଖାଲି ସବୁ ହେଇଯାଉଥିଲା ଆଜିିକାଲି ତ ସେଉ ପକେଟ କିଣିଲାବେଳକୁ ଶହେ ଟଙ୍କା ପଡଲେ ଦଶ ପକେଟ କିଣିଲା ବେଳକୁ ହଜାର ଟଙ୍କା ପଡିଯାଉଛି ଆମ ପୁଣି ଗୋଟେ ପାଳିରେ ଆମେ ଦଶ ପକେଟରେ ସେଉ ପକେଇ ଦେଉଛୁ
ହଉ ମୁଁ ଦେବି ଆଉ ତାହେଲେ ଆଉ ଆଉ କଣ ସବୁ କରାହେବ
ଆଉ କରାହବ କଣ ଭାବିଛୁ ଏ ବର୍ଷ କଣ ସେ ପଚକୁ ଟିକେ ଭସାଣି ଟିକେ ଭଲ କି କରିବୁ ଆଉ ତିଆରି ମେଢଟେ କରିବୁ ହେଲା କି? ଆଉ ଟିକେ ଗାଁ ସମସ୍ତଙ୍କ ସାହିଟା ଜାଙ୍କ ଟିକେ ର ପଲଥିନେ ପଲଥିନେ କରି ଭୋଗ ଦେଇଦବୁ।
ହଁ।
ସେଇଅନୁସାରେ ପଇସା ଆମେ ସବୁ କହୁଛୁ ନା ତତେ କଣ ଖାଲିଟାରେ ମୁଁ ପାଞ୍ଚ ହଜାର ମାଗୁଛି ନା କଣ?
ସେ କଣ ଫ୍ରୀ ରେ ଦେବ।
ହଁ ହେଲେ ଏ ବର୍ଷ ବେଶି ଛୁଆ ନାହାଁନ୍ତି ମ ଏରା ଏସବୁ ବାହେଲା ବାହା ହେଇଯାଇଛନ୍ତି। ତୁ ବାହାହେଇକି ଆସିବେ ତାଙ୍କୁ ଆମେ ସବୁ କହିଛୁ। ପାଞ୍ଚ ହଜାର ନାକେ ଦବ ତଥାପି କହିଲେ ନା ତମେ ଟିକେ ଏଥିରେ ଜଦି ପୁରେଇକି ଆଭିତରେ ପୁରଇକି ଚାଳିଶ ହଜାର ଖଣ୍ଡେ ଦେଇଦେଲେ ଆମର ଆଉ ଦଶ ହଜାର ଭିତରେ ହେଇଯିବ।
ହଁ।
ହ ତ।
ହଁବା ହଉ ହଉ ତୋର ଯେତିକି ଦେବୁ ଦେ ଠାକୁରଙ୍କ କାମ ଆମେ ତ ତତେ ଅଧିକ କହିଲେ କଣ ହବଡୁ ମତେ ପଛରେ ଗାଳି ଦେବୁଲୋ ମା ସେଠୁ କହିବ ଇଏ ଅଧିକ ଆମ ହୋଇଛି।
ନାଁ ସେମିତି କରିବା ଆଉ ଭଲ ହବ ଆଉ।
ହଁ ବା ତାହାଲେ ଭଲସେ କରିବାର ହେଲା କି ଦେଖ ଆଲୋ ଆଜିକା ଡେଟ୍ ରେ ଯୋଉ ଯୁଗ ହେଲାଣି ମାନେ କିଏ କେତେ ଭଲ ହେଇ କରି ଆମର ସେ ଛୋଟ ହେଇକି ରହିଲା ହବ କି ଆମେ ପୁଣି ସେମିତି ଟିକେ ଉପରକୁ ଯିବାନା ଆଉ।
ହଁ ସବୁ ତ ସମସ୍ତେ ଏବେ ବହୁତ ଭଲ ପାଇ।
ହଁ ଯେମିତି ହେଲେ ଆସେ ହେଲା କି ଆଉ ତୋର କଣ ତୁ ଖୁଦୁରୁକୁଣି ବିଷୟରେ ମାନେ ପଡୁଛି କହିଲୁ ଆମେ ଛୋଟବେଳେ କେମିତି କଣ କରୁଥିଲେ ଛୋଟବେଳୁ ତ ନୁହେଁ ଚାରି ବର୍ଷ ଭିତରେ ତୁ ଯୋଉ ଗଲା ପରେ ପରେ ତା ପୂର୍ବରୁ ସବୁ ମନେ ପଡୁଛି ନା ନାହିଁ କଲି କଣ କଣ କରିଥିଲେ କୋଉଠି ବାରିରେ କାହା ବାରିରେ ଫୁଲ ତୋଲୁଥିଲେ କିଏ? କି ଫୁଲ ଆଣୁଥିଲେ ସେସବୁ ମନେ ଅଛି ନା ସବୁ ଭୁଲିଗଲୁ ୟା ଭିତରେ।
ନା ଫୁଲି ବହୁ ପ୍ରବଳ
ଜାଗ ପିଲା ଥିଲା ଯୋଉ ଭଲୁ ଜାଗା
ହଁ ବା ତୁ ତ କରୁ ଆଉ।
ତୁ କୋଉଠି ଅଛୁ ରେ ଆସ ବାହାରକୁ ତ କଥାଟା କାଲି ଖଣ୍ଡେ ଶୁଭୁନି ଖଣ୍ଡେ ଶୁଭୁନି ଆସୁନୁ ଏମିତି ଗୋଟେ ଏ ଦିନ ପରେ କଥା ହବ ଏମିତି କଥା ହବୁ ସେଇଥି ପାଇ ମତେ ରାଗ ଲାଗୁଛି ତତେ।
ଶୁଣା ହଉନି ଏବେ ଶୁଣା ହଉନି।
ହଁ ଏବେ ଶୁଭା ହେଲା ତୁ ଜାଣିଯାଉ ମତେ ଇଚ୍ଛା ନାହିଁ ନା କଣ କଥା ହଉଛୁ?
ନାଇଁ ମ ଇଛା ନାଇଁ। କଣ କଣ ନେଟୱର୍ ପାଉନି କହୁଥୀରେ। ତତେ ଶୁଣା ଯାଉଥିବ ଠିକ୍ ସେ
କଣ ନେଟୱାର୍କ ପାଉନି ତୁ ତାଙ୍କୁ କହୁନୁ ତମର ନେଟୱାର୍କ ଦେବେ।
କହିବୁ ଗୋଟେ ଖୁଣ୍ଟି ଆଣିବେ ଯୋଉ ନ ନେଇଗଲା ବସେଇ ଦେବେ ତୁମ ଘର ଆଗରେ।
କହିବୁ ଗୋଟେ ଖୁଣ୍ଟି ଆଣିକି ତୋ ଉପରେ ତୋ ମୁଣ୍ଡରେ ପୋତି ଦେବେ ନହେଲେ ତୋ ତା ଉପରେ ବସି ପଡିବୁ।
ହୁଁ ସେଇଆ କଲେ ହବ ଆଉ ଯେତେବେଳେ କଲେ ଖାଲି ନେଟୱର୍କ ପାଇଲାନି ଆଉ।
ମୁଁ ପା ଏଠି ଖୁଣ୍ଟି ଉପରେ ବସିକି କଥା ହଉଚି ତୋ ସାଙ୍ଗରେ।
ହଳରେ କୁଣ୍ଟି ଉପାରେ ବସିଛୁ।
ଖରା କୋଉଠି ହେଇଛି ମ ଏଇଠି କାଳିଆ
ଆମର ଖରା ହେଲାଣି।
ହଁ ହଁ ମୁଁ କଣ ତମ ସହ ସମାନି ନ କଣ ତୁ ବାପ ଶାଶୁ ଘରେ ଅଛୁ ଆମେ ବାପ ଘରେ ସବୁବେଳେ ସିଝା ଖାଇବେ ପା।
ଖରାକୁ କେବେ ଯିବିବ ଖରା ହଉଛି
ଖରାକୁ ଯିବି ଆଉ ଦି ତିନି ବର୍ଷ ପରେ ଖରାକୁ ଯିବି ଆଉ ମାନେ ଶାଶୁଘର ଶାଶୁଘର ଟା ହଉଛି ଖରା ଟାଣ ଖରା ଜାଣନୁ
ହଁ ଖଲି ତୁ ଯୋଉ କୁମାରକୁୁଣ ମୁଁ ତ ଜଣେ କୁମାରକୁୁଣ୍ଡ କରିନି ଆଉ ତୁ ବା ତୁ ବା କରୁଥିଲୁ ଆଉ ତୋ ଯ କହିଲୁ କୁମାରକୁୁଣ୍ଡ ଟା କେମିତି କଣ କ ସବୁ ତ ବାହାରିିବନ କେହି ଶିଖେଇଲନି ଆମେ କେହି ଶିଖୁ
କିଏର ମନ ଇଚ୍ଛା କଣ ସମସ୍ତେ ବାହାରିଲେ ଜନ୍ମା କଲେ ଜନ୍ମା କରିକି ଲାଷ୍ଟ କୁମାର ପୂ୍ଣ୍ଣିମା କରେ।
ସେଇଟାକୁ କହିବୁ ନା ଖାଲି କହୁଚ ଲାଷ୍ଟ୍ ଲଷ୍ଟ୍ ମୁଁ କେମିତି ଜାଣିବି ଫାଷ୍ଟ କି ଏ ଶେଷରେ ତୁ
ହ ଆଉ ଜନୀ ଓଷା ରେ ମୁଁ ତ କରିନଥିଲି ମୁଁ ଖାଲି କୁମାର୍ ପୂର୍ଣ୍ଣିମା କରେ। କୁମାର ପୂର୍ଣ୍ଣିମା ତ ଆଉ। ସେଇ ସେଇ ଆଳୁ ଟିକେ ଆମେ ଯ ନୂଆ ଡ୍ରେସ୍ ସେଇଟା ପିନ୍ଧୁ ତାପରେ ଆମେ ପିଠା ହେ ଖଥାାଉ ହୁଁ ଚକୁଳି ପିଠା ଏଗୁରା ଏମିତି ଖାଉ ତାପରେ କୁ ଅରୁଆ ଭାତ ଡଲମା ଖାଇକି। ଚାରଟା ବେଳକୁ ଯାଇକିଁ ପୂଜା କରୁ ମାନେ ସବୁ ଫଳମୂଳ ଚଉଁରା ବାଲି ଲିପା ହେଇକି ଚାନ୍ଦ ତିଆରି ହୁଏ ଛେନାରେ। ଆଉ ସବୁ ଆଉ ସବୁ ଚକଡା ଭୋଗ ଆଉ ଫଳ ଘରିକା ସବୁ ଭୋଗ କରୁ ନ୍-ସନ୍ଧ୍ୟା ଟାଇମ କରୁ। ତା ପରେ ତା କୁ ପୂଜା ହଇକା ସଇଲା ପରେ ଚାନ୍ଦ ଟାକୁ ନେଇକି ଗଡ଼ିଆରେ କି ନଈରେ ଆମ ଯାଉ ପକାଉ ସେଥିରେ ଉଁସେଠାରେ ଗେଣ୍ଡା ଫେଣ୍ଡା କଣ ଖୋଜିକି ଆଣୁ ଘର ଉପରେ ପକଉ ଆଉ ସରିଲା ପରେ ତା ଯୋଉ ଜହ୍ନ ଯେତେବେଳେ ଉଇଁବେ ସେତେବେଳେ ଖଈ ତାଙ୍କୁ ଦେଖିକି ଖାଉ ଏଇ ତ ଓଷା କରୁ ଆଉ ତୁ କଣ ଜନ୍ନହି ଓଷା କରୁ?
ମୁଁ କୋଉଠି କାଇଁ କରେ ବା ତମେ ତ କଲାବେଳେ ଯାହା ଟିକେ ଦେଖେ ମୁଁ କିଛି ଶିଖିନି ମ ଏଇ ବର୍ଷ କରିବି ବୋଲି ଭାବିଚି ଆଉ ଦେଖିଆ କଣ ହଉଚି ଯେହେତୁ ଠାକୁର ରହିଯାଇଚନ୍ତି ଆଉ ନକଲେ ଠାକୁ
ହୁଁଉଁ। ଜହ୍ନି ଓଷା କରିକି ଜଣେ ଜଣେ ଯୋଉ କରନ୍ତି ମାସ ଯାଙ୍କ ପୁରା କରିବେ ଆଇଁଶ ଫାଇଁଷ ଖାଇବେନି ଜହ୍ନି କାଟିବେନି ଖାଇବେନି ଛୁଇଁବେେନି କେତେ ପ୍ରକାରେ ତା ଲାଷ୍ଟ ହ କୁମାର ପୂର୍ଣ୍ଣିମା ଦିନ ଓଷା ସରିବ ମୁଁ ତ ଜହ୍ନି ଓଷା କରେନି ସେଇ ଗୋଟେ ଖାଲି କରିଆ କଥା।
ଆଉ ତୁ ତ୍ କଣ କଇଲୁ କାଟନ୍ତିନି ବାଟନ୍ତିନି ଖାଆନ୍ତିନି କିଛି କରନ୍ତିନି ଛିଣ୍ଡାନ୍ତିନି ଆଉ ମୁଁ ତ ଜହ୍ନିଗଛ ଲଗେଇଚି।
ନେ ଓପାଡ଼ି ଦେ ଯାଇକି ନ ହେଲେ। ମୁଳ ମୂଲୁ ମାଇଲେ ଯିବ ସରି ଦେବାଙ୍କ ଲାଗି କିମ୍ପା କରି
ସେଟା ଜୀଵନ ଦାନ ଦେଇଚି ପ ତାକୁ ମୁ ନିଜେ ନିଜେ ମାରିଦେବି ନା କଣଅଁ ଆଉ କଣ ପାଇବି କହିଲୁ।
ସେ ଜହ୍ନି ଓଷା ଫହ୍ନି ଓଷା ଆଡ଼କୁ ଯାନି ଡାଇରେକ୍ଟ କୁମାରପୂର୍ଣ୍ଣିମା କରି ଦେ।
ହଁ ଆଉ ମୁଁ ଜହ୍ନିଓଷା ଲଗିଚ୍ ଜହ୍ନି ଓଷା କଇଦେଲି ଦେଖେ ତୋ ସଙ୍ଗେ ଜହ୍ନିଓଷା ଜହ୍ନିଓଷା ହୋଇ ଜହ୍ନି ଗଛକୁ ବି ଜହ୍ନିଓଷା କହିସା
ହଁଅଁ ତାଉ କାଇଁ ଆଉ ସେଥିରେ ମୁଣ୍ଡ
ଆଲୋ ମୁଁ ଲଗେଇଲିଣି ଜହ୍ନି ଗଛ ଯେ ସେ ମାଡିଲାଣି ହେଲା ଏଇ ଯୋଉ ମେଘ ଦିନ ଜାଣିନୁ କିଲୋ ଏ ଏବେ ଜହ୍ନି-ଜହ୍ନି ଗଛ ଲଗାନ୍ତି ବୋଲି ଆଉ ସେଥିଲାଗି ଗଛ ଲଗେଇ ସେରା ଫୁଲ ହେଲାଣି ମୁଁ ଉପାଡିି ଦେବି କଥା କହୁଚୁ ଆଉ ମୁଁ କୁମାର ପୁନେଇଁ କରିବି ଭଲ ବର ପାଇବି।
ହଁ ଖାଲି କୁମାରପୂର୍ଣ୍ଣିମା କଅ ଜହ୍ନି ଦିଟା ଫଳିଲେ ମୋତେ ଦବୁ ଆ
ଆଉ ଜହ୍ନିଆଉ ଥିବ ତ ତୁ ଖାଇବୁ ମୁଁ ଜହ୍ନି କାଟିକି ଭଜାବି
ଭଜା କରି ନହେଲେ ଦବୁ ଖାଇବି।
ହଁ ମୁଁ ତ ଭଲ ଭଜା ଶିଖିଚି, ତୁ କେନ୍ତିଆ ଭଜା ଶିଖିୁଚୁ? କଲେ ଜହ୍ନି ଭଜା।
ଜହ୍ନି ଭଜା ଆଉ କିଛି ନାହିଁ ତେଲରେ ଫୁଟଣ ଫୁଟଣ କି ଜିରା ଯାହା ପକେଇକି ଜହ୍ନି ପକେଇ ଦେଇ ପିଆଜ ପକେଇ ଦେଇ ଖାଇଆ କଥା ଆଉ କଣ ତା ଧିରେ ଅଛି।
ଖାଲି ହସୁ ଥା ଆଉ ତ କିଛି ନହିଁ ଖାଲି ହସ୍ ଲୋ ଭଲ୍ ଶାଶୁ ଘର ତାଲେ ପାଇଚୁ ଆଉ।
କୋଉ ଜହ୍ନିଇ ଭଜା କେନ୍ତି କଅ ପିଠା କେନ୍ତି କଅ ଏ ୟାକୁ କରିକି ମେଞ୍ଚେ ଖୋଇଦେଲେ ଯିବ ଆଉ।
କିନ୍ତୁ ଏଠିତ କିଛି କରିନଥିଲୁ ଜହ୍ନି। କିଛି ଟିକେ ଥିଲା କାଲିରେ ଭଜା ଭାଜି ଲୁଣି ନାଇ ସେ ସେଇୟା ପଚାରିଲଥିଲି ତ କଣ
ହଁ ନାଇଁ ସବୁ କଲିଣି ବା ମୁଁ ନା ଡାକିବି ଶାଶୁଘରକୁ ଆସେ। ଖାଇପିକି ଯିବୁ ଆଉ।
ଶାଶୁଘରେ ଆଗୁଆ ସିକିନ ଛି ଆଗୁଆ କହିଥିଲି ମୁଁ ହଁ ମୁଁ ଶିଖିଚି। ଏଣିକି କହିବୁ ଲୁଣ ହଳଦୀଗୁଣ୍ଡ ପକେଇ ସିଖିନି ନହେଲେ କହିଦେ ଶିଖିଚି ନହେଲେ ସେଠୁ କହିବେ ଆଗୁଆଡେକୁ ବି ବୋହୁ ମଟାକୁ ନେଇେ ସେ କିଛି ଶିଖିନି ନା ଆଗକୁ କଣ ନେଇକି କଣ କରିବୁ?
ହଁ ଏବେ ଠିକ। କଥା।
ଜାଣିଛୁ ତ ଶାଶୁଘର ମାନେଙ୍କରେ ବହୁ ଆଗ ସୁନ୍ଦର ଦେଖ ଖନ୍ତୁ ତାପରେ ଦେଖନ୍ତି ଗଲା ପରେ ଘରକୁ କାମଦାମ କରୁଚି କି କଣ ଏଇସବୁ ଆଗରୁ ଦେଖନ୍ତି।
ହୁଁ ସବୁ ତ ଦେଖିବେ ଶାଶୁଘରେ ଆଉ କଣ କରିବା।
ହଁ ତୁ ଭଲ ବରଟେ ମୋ ପାଇଁ ଖୋଜି ଦେବୁ ଲୋ, ମୁଁ ଭଲରେ ବାହାହେବି ଯେମିତି ବେଶୀ କିଛି
ହଉ ତାହେଲେ ସେୟା କରିବା ଆଉ ଖୋଜିବା ଆଉ।
ହଉ ଆଉ। ଆଉ କଣ କହ?
କଣ କହିବି, ଯାଉଚି ରୋଷେଇବାସ କରିବି ଆଉ ସେ ଗୋଟେ ହେଲାଣି ଅଧା ରୋଷେଇ ହେଇଚି ମୋର।
ହଁ ଶାଶୁଘର ବୋହୂ ହେଇଚୁ କାଇଁ ରୋଷେଇ କରି ମୁଁ ଦେଖିଲି ଝିଅ ଟେକି କେତେ କଣ କରିକି ମୋର ବସିଚି।
ହୁଁ ବିନ୍ଦାସ ପିଲାତା ନା ହେ କହିଦଉଛି ମୋର ଟାଇମ ଲାଗୁଛି ଆଉ କଣ କରିବା।
ହଉ ଛୁଆଧନ୍ଦା ନାକି ଶାଶୁ କାମ ହଉ ପୁଣି ନିଜର କିଛିଟା କାମ ଆଉ କଣ କରିବା ହଁ ହଉ ସେଇ ତ ଜୀବନ ଆଉ।
ହଁପା
କେମିତି
ହଉ ହଉ ହଉ। ଠିକ ଅଛି। ଆଛା ହଉ ରଉ ତାହେଲେ ଆଉ ହଁ।